ହ୍ୟାଲୋ।
ହଁ କୁହ।
ହୁଁ କଣ ଖାଇଥିଲ?
ହୁଁ ହଁ ଏଇ କଚୁଡ଼ି ଦରକାରୀ। ଆ ତମେ?
ମୁଁ ଖାଇଥିଲି ଚୂଡ଼ା କଦଳୀ।
ହୁଁ ହୁଁ।
ଆଉ ଦେହ ଫେହ ଭଲ ଅଛି?
ହଁ ମୋର ବି ଭଲ ଅଛି।
ଆଉ ଆଉ କିଛି ପାଠ ପଢା ପଢି କେମିତି ଭଲ ଚାଲିଛି ନା ନାଇଁ?
ହଁ ଭଲ ଚାଲିଛି। ତମର?
ହଁ ଚାଲିଛି ଭଲ।
ହୁଁ ହୁଁ।
ପ୍ଲସ୍ ଥ୍ରୀ କରିବ ପ୍ଲସ୍ ଥ୍ରୀ ପରେ କଣ କରିବ ପ୍ଲାନ୍ ଅଛି?
ପ୍ଲସ ଥ୍ରି ମୁଁ ଏବେ ବିି ବି ଏ କରିବି ତାପରେ ଏମ୍ ବି ଏ
ହ ବି
ତାପରେ ମୁଁ ତାପରେ ଯାହା ହବ ଆଉ କମର୍ସ ଲାଇନରେ ଯାଇଛି ଆଉ।
ଓ।
ହଁ।
କିଛି ଜବ୍ ପାଇଁ?
ଜବ୍ ହଁ ଆଉ ପଢୁଛି ସେଇଥିପାଇଁ।
କଣ ଜବ୍ କରିବ?
ଜବ କହନ୍ତି, ସେଟା ଯାହା ହବ ଆଉ, ପଢୁଛି ତ। ଏମିତିରେ ତ ଜବ୍ କହି କହି ହେ ସିଏ ଯାହା କହିବ ସେହା ହୁଏନି। କହି କହି କିଛି ହଉନି ହୁଁ।
ଆଉ ତମ କାଲି ମୁଭି ଦେଖେଇବାକୁ ଯାଇଥିଲ କଣ କଲ ସବୁ?
ହଁ ସେମତି ଗୋଟେ ଏବେ ଗୋଟେ ଫିଲ୍ମ ପଢିଛି ଓବେସନ୍। ସେଇ ମୁଭି ଦେଖିବାକୁ ଯାଇଥିଲୁ ହୁଁ। କଣ କରିବୁ ସେଇ ମୁଁ ବି ଦେଖି ହଁ ମୁଭି ଦେଖି ବସ ଆସିଲୁ ଆଉ।
ଖାଇଲ କଣ?
ହଁ ସେଠି ଖାଇଲୁ ଯୋଉ ଅ ମକା ଚାଟ୍। ଆଉ କୋକ୍ ପିିଲୁ ବାସ୍ ଏତିକି। ସେଠି ଏକ୍ଟୁଆଲୀ ଅଫ ପଡିଥିଲା ଯାହାବି ନବ ହଣ୍ଡ୍ରେଡ ପର୍ସେଣ୍ଟ ଅଫ୍ ପ ମୁଁ ସେ ଯୋଉ ଆମେ ପପ୍ କର୍ନ ମପ୍ କର୍ନ ମତେ ଭଲ ଲାଗେନି ମୁଁ ତ ଖାଇଲିନି ମକା ଚାଟ୍ ଆଉ ଆଇସ୍କ୍ରିମ୍ ଖାଇଲୁ ଆଉ କୋକ୍ ପିଇଲୁ ବାସ୍ ଏତିକି।
କିଏ କିଏ ଯାଇଥିଲ?
ମୋ ସାଙ୍ଗଟା ଆଉ ମୁଁ।
ହଁ।
ହୁଁ। ହଁ। ନା ଆଉ କଣ।
ବୁଲିବାକୁ ଯାଇଥିଲ ଆଉ।
ତମେ ଆଡେ ଆସନି ବୁଲିବାକୁ କଟକ ଆଡେ?
ହଁ।
ପୁରୀ ଯାଇଚ?
ହଁ।
କେତେ ବର୍ଷରେ ଯାଇଥିଲ?
ସେଇଟା ସେକଥା ଛାଡ଼ ପରେ ଆଉ ତମ ଘରେ କଣ ରୋଷେଇ ବାସ ହେଇଚି?
ଉଁ ଆଜି ମଟନ୍ ଭାତ। ମୁଁ ବଟ୍ ମୁଁ ଭେଜି ଟେରିଆନ ମୁଁ ଭେଜିଟେରିଆନ ମୁଁ ଆଉ କଣ ଖାଇବି ଆଉ କିଣିକି ବିରିୟାନୀ ବିରିୟାନୀ ଆଉ।
ଓହୋ ମଟନ୍ ତାହେଲେ ଖଅ ଖାଆନିନା?
କଣ?
ମଟନ୍ ତାହେଲେ ଖାଅନି?
ନା ମୁଁ ଭେଜିଟେରିଆନ ବା।
ଓହୋ।
ମୁଁ ଓନଲି ଭେଜ ଖାଏ ଯଦି ବାହାରୁ କଣ ଆଣିବ କା କାଣିବୁ ଆଉ। ଆମ ରଜରେ କୁଣିଆ ଆସିଛନ୍ତିତ।
ଉଁ ହୁଁ।
ସେଇଥିପାଇଁ ଆଜି ହେଇଚି ଆଉ ପଳେଇବେ ସେମାନେ। ଆଉ ରଜ ସଂକ୍ରାନ୍ତିରେ ପଡ଼ୁଚିନା ଆଉ ରବିବାର ଦିନ ମମି ହରିକା କେହି ଖାଇବେନି।
ଉଁ ହୁଁ।
ସେଇଥିପାଇଁ ଆଉ।
ଆମ ଘରେ ଆଇଁଷ ଟୋଟାଲି ହିଁ ପସେନି।
କଣ ପାଇଁ ତମେ ଦୀକ୍ଷା ନେଇଛ କିଛି?
ଆ ମୁଁ ପା ମୁଁବି ଖାଏନି।
ଆ ମୁଁ ଦୀକ୍ଷା ନେଇଛି ଜୟଗୁରୁ ଦୀକ୍ଷା।
ମୁଁବିତ ନେଇଛି।
ନେଇଚିଯେ ହେଲେ ମୁଁକିଛି କରୁନି ସେ ସବୁ ମାନେ ମାନେ ପୂଜା ସକାଳୁ ଉଠିକି ରାତିରେ ସେଇଟା କରୁନି ଖାଲି ମାନେ ପାଳିଚି ଆଉ।
ଉଁହୁଁ ଆମେ ଆଜି ଆଜି ଯାଇଥିଲୁ ବଜାର
ଆମର ଏଠି ହୁଏ ଏଠି ହୁଁ।
ଆମେ ଆଜି ବଜାର ଯାଇଥିଲୁ ବଜାରରେ ଖାଇଲୁ। ବେ ଅବିକା ଯାଇଥିଲି ଆସିଲି ଖାଇଲୁ ଆଉ ପେଟିସ୍ ଫେସ୍ ଖାଇକି ଆସିଲୁ ଆଉ। ଖାଇଲୁ ଟିକେ ବୁଲିଲୁ ଆସିଲୁ ଆଉ।
ଆମର ଏଠି ଜୟଗୁରୁ ଯୋଉ ଗୁ ଗୁରୁ ଯିଏ ନୁହଁ ସିଏ ଆସନ୍ତି ଆମର ଭୁବନେଶ୍ଵ କୁ ତଆସନ୍ତି ଆମର ଏଇଠିକି ବାଲିଯାତ୍ରା ପଡ଼ିଆ ଯୋଉ ପଡ଼େନି ସେଇଠିକି ସମସ୍ତେ ଆସନ୍ତି ହଁ ଯିଏ ଦି ଦି ଦୀକ୍ଷା ନେଇଛୁ ସେଯୋଉ ତାଙ୍କ ଗୁରୁ ଆସନ୍ତି ଯିଏ ଅଛନ୍ତି ଏବେ ବଞ୍ଚିଛନ୍ତି। ଦାଦା।
ହୁଁ ଉଁ।
ହୁଁ ହୁ।
ଆଉ ଆଉ କିଛି ତମ ଇଏ ତମ ବାବା କଣ କରନ୍ତି?
ମୋ ବାବାଙ୍କର ସାଇକେଲ୍ ଦୋକାନ ମୋ
ଓହୋ।
ହୁଁ।
ଆଉ ତମେ ଏବେ ବଜାର ଫଜାର କୁଆଡ଼େ ଯାଉନ?
ହଁ ଯାଇଥିଲି ଏବେ ଅଁ ମୋଛୁଆଟା ପାଇଁ ଆଣିବା ପାଇଁ ମାଛ ମାଛ ଆଣି ହଉଛି ଏବେ ନଥିଲା ଏବେ ସରିଗଲାଣି ଆଠଟା ବଇଜିଲାଣିତ
ଓହୋ ଏଇନା ମୁଁ ବଜାରେ ଯାଥିଲି ଏଇନା ଆସିଲି।
ହୁଁ ମୁଁ ବି ଯାଇଛି ଖରା ତ ବହୁତ ଯୋରରେ ହଉଚି। ଯଉ ଖାଲି ସନ୍ଧ୍ୟା ବେଳକୁ ବର୍ଷା ଉଠଉଛି।
ହଁ
ହଁ ଚାଲି କୁ ଯାଇଥିଲ।
ନାମ ଗାଡିରେ ଯାଇଥିଲି।
ତମକୁ ଗାଡି ଚଲେଇ ଆସେ।
ନା ମ ମାମାଙ୍କ ସହିତ ତମକୁ?
ହଁ ଚଲେଇ ଆସେ ମୁଁ ସିକ୍ସ କ୍ଲାସ ରୁ ଚଲେଇଲିଣି।
ଆଉ ତାହେଲେ ବୁଲିବାକୁ ଯିବା ଆଉ।
ହଁ ଯିବ ଆଉ ମୁଁ ନିଜେ ନିଜେ ସାଇ କଲ ଶିଖିଛି କାନ୍ଥ ଧରିକି ଆଉ ନିଜେ ନିଜେ ମାନେ ସାଇକଲ ଷ୍ଟ୍ରଙ୍ଗ ହେଲା ତ ଗାଡି ବି ନିଜେ ନିଜେ ଚଲେଇଚି।
ତାହେଲେ ବୁଲିବାକୁ ଯିବା କେବେ ଗୋଟେ ଆଉ ପ୍ଲାନ୍ କରିବା ଆଉ
ହଁ ଯିବା। ଏମିତି ଏବେ ଯ ସକାଳେ ବୁଲିକି ଆସିଛି ଗାଡି ଧରିକି। ଦି ଦିଙ୍କର ମୋର ପର୍ସନାଲ ଗାଡି ଟା ଆସିନି କାହିଁକି ନା ମୁଁ ନା ଗାଡି ମୋ ବାବାଙ୍କୁ ବସେଇ ଚଲେଇଥିଲି। ଏଇଟି ସ୍ପିଡ ଉପରେ ନେଇଯାଇଥିଲି ଆରେ ଫାଙ୍କା ରାସ୍ତା ସକାଳୁ ସକାଳୁ ଯାଇଥିଲୁ କେହି ଲୋକ ଏତେ ଜୋର ନେଇଯାଇଥିଲି ତ ବାବା କହିଲେ ତେ ଯଦି ଗାଡି ଦେବି ତୁ ଦୁନିଆ ମାନିବୁନୁ। ହେଲା ଜମା ଗାଡି ଧରନି। ଗୋଟେ ବୋଲି ଝିଅ ନା ହଁ। ଗାଡି କଥା କହିଲେ ମୋ ବାବା ଖାଲି କାନ୍ଦିବେ। ଏ ନା
ଆମ ଘରେ ବି ଦେଉନାହାନ୍ତି।
ହଁ ମାନେ ଗାଡିରେ ଯେତେ ପ୍ରୋ ହେଲେ ବି ଏବେ ଏବେ ନା ମାନେ ଯେତେବେଳେ ମତେ ଗାଡି ଦବା କଥା ଘରେ କହିଥିବେ। କାହାର ଗୋଟେ ଆଖ ପାଖରେ କୋଉଠି ଗୋଟେ ଆକ୍ସିଡେଣ୍ଟ ହେଇଯାଇଥିବ ହେଲା। ମାନେ ସେ ପୁଅ ପିଲା ଟା ହେଇ ନାଇଟି ସ୍ପିଡ ରେ ଚଲେଇକି ସେଭେନ ଟି ଚଲେଇକି ସେଇ ଗୋଟେ ପିଲାଟା ଏଇଠି ଅଛି ସିଏ କେବଳ ସାତ ଆଠ ଥର ଗଳିଲାଣି। ନାଇଟି ସ୍ପିଡ଼ି ରେ ଫିର ବି ଗାଡି ନେଇକି ଯିବ ଆଉ କେବେ ବି ତାର ମାନେ ସବୁବେଳେ ବଡ ବଡ ଆକ୍ସିଡେଣ୍ଟ ହେଇନି କେବେ ଛୋଟ ଆକ୍ସିଡେଣ୍ଟ ହେଇନି ବଡ ବଡ ମାନେ ଏମତି କଣ କହିଲେ ମାନେ ତାର ଥରେ ଏମିତି ଆଖି ବାହାରି ଯାଇଥିଲା ହେଲା ଠିକ୍ ଠାକ ହେଇଥିଲା। ଏବେ ତାର ମୁଣ୍ଡରେ ଦହି ହଲି ଯାଇଛି ହଁ।
ହଁ ମାନେ କାହାର କେମିତି ଆକ୍ସିଡେଣ୍ଟ ହେଲା ଆମ ଘରେ ଅଲଗା କିଛି ଭାବିକି ଆମକୁ ଦଉନାହାନ୍ତି।
ହଁ ବା ଆମର ସେଇଆ ସିଏ କହୁଛନ୍ତି ସେ ପୁଅ ଟା ହେଇକି ଚଲଉଛି ତୁ ଏମିତି ଗଳି ପଡୁଛି ତାଙ୍କର ଏତେ ଏକ୍ସପିରିନ୍ସ ଥାଇକି ଆଉ ଗୋଟେ ଝିଅ ତାଙ୍କର ତ ଅଛି ତିନିଟା ପୁଅ ଆଉ ଗୋଟେ ଝିଅ ଅଛି।
ହୁଁ
ଫରବି ତାଙ୍କର ଏତେ ବେଶୀ ଟେନସନ୍ ନଥାଏ ସେ ହଁ ଯାହା ତାକୁ ଗାଡି ଦେଇ ଦିଅନ୍ତି ନା ଟେନସନ୍ ଥିଲେ ତ ଗାଡି ଦିଅନ୍ତେନି ନା ଥରେ ଗଳିଲା ପରେ ବି କିନ୍ତୁ ତାକୁ ଗାଡି ଦେଇ ଦେଈଦୋଉନା ଦେଈ ଦଉଚନ୍ତି ନା ତାଙ୍କର ଟେନସନ୍ ବି ନାଇଁ।
ବାପା ମାଙ୍କର ଟେନସନ୍ ଥାଏ କିନ୍ତୁ ଛୁଆ ଯିଦି କରନ୍ତି।
ନା ସିଏ ତାଙ୍କର କିନ୍ତୁ ନାହିଁ ତାଙ୍କର ଏଇଖିନା ନାଇଁ ଦେଖ ଏଇଖିନା ଟିକେ ଯଷ୍ଟ ଟିକେ ଭଲ ହେଇଯିବ ତାଙ୍କ ମୁଣ୍ଡ ଟା ଫାଟିଛି। ଜଷ୍ଟ ଟିକେ ଭଲ ହେଇଯିବ। ମାନେ ସିଏ ଯେମିତି ଚାଲି ବୁଲି ପାରିବେନି ଗାଡି ନେଇକି ଯିବା କଥା ଯିବେ ସେ ସେମତୀଆ ପିଲା ମାନେ ଦେହରୁ କିଛି ଶୁଖି ନଥିବ ଫିର୍ ବି ତାକୁ ଗାଡି ଦେଇ ତା ବାବା ଆକ୍ଚୁଆଲି ଗାଡି ଡ୍ରାଇଭର ତାଙ୍କୁ ଦେଇଯାଏ।
କେ ଏମ୍ତି ଛୁଆଙ୍କର ମୁହଁ ଏମ୍ତି ଛୁଆଙ୍କର ମୁହଁ ହେଇଯାଉଚି ନା?
ହଁ ପା ଏମ୍ତି ହିଁ ହେଇଯାଉଚି। ତା ବାବା ତ ଗାଡି ଡ୍ରାଇଭର ନା ଆଉ ଗୋଟେ ପୁଅ ଇଏ ହୋଉଚି ବଡ ପୁଅ ତାପରେ ତାଙ୍କର ବଡ ଝିଅ ନାହିଁ ଗୋଟେ ବଡ ଝିଅ ଅଛି ତାପରେ ବଡ ପୁଅ। ତାପରେ ସେକେଣ୍ଡ ତାପ୍ରେ ଥାର୍ଡ ଆଉଗୋଟେ ଅଛି ଆଉ ଗୋଟେ ଛୁଆଟା ଅଛି। ତାଙ୍କର ସିଏ ଯୋଉ ହଁ ସିଏ ଏ ଏ ତାଙ୍କୁ ଏକୋଇଶି ବର୍ଷ ତାଙ୍କ ହାଇଟ୍ ବହୁତ୍ ଛୋଟ କିନ୍ତୁ। ମାନେ ଫାଇପ୍ ପଏଣ୍ଟ ଫୋର ୟା କେତେ ହବ ସେ କିନ୍ତୁ ଏମ୍ତି ନେବେ ଚଲେଇବେ ଆଉ ସା ମାନେ ତାଙ୍କ ଘରେ ନଦେଲେ କଅଁ ହେଲା ସାଙ୍ଗସାଥି ମଳାରେ ନେଇକି ଯିବେ। ମାନେ ତାଙ୍କୁ କିଛି ଡର ଭୟ ନାଇଁ ଆଉ ତାଙ୍କ ଘରେ ବି କେଇ କିଛି କୁହନ୍ତିନି କାହିଁକି ନା ଘରେ ପାଠ ପଢା ପାଠ ପଢା ଛାଡି ଦେଇଚନ୍ତି ନା। ଗାଡି ଧରିକି ବୁଲିବେ ଦିନ ରାତି ସେଇପାଇଁ ଆଉ। ନେଇକି ମାନେ ଏମ୍ତି ସାତ ଆଟ୍ ଆଠଥର ଗଳିଲେଣି ଏଇଥରକ ତାଙ୍କ ମୁଣ୍ଡରେ ଦହି ହଲିଯାଇଚି ଆଉ ପୁରା ବିଡିଙ୍ଗ୍ ହେଇକି ତାଙ୍କର ଦି ଦିନ ଯାଏ ଆଖି ଫିଟୁ ନଥିଲା।
ତଥାବି ବି ଚେତିବେନି।
ହଁ ତଥାବି ତାକୁ ଗାଡି ସେ କହୁଚିନା ଗାଡି ମୋର ଠିକ୍ ଅଛି ନା ନାଇଁ ଗାଡି ନେଇକି ଯାଇଥିଲି। ହୋସ୍ ଆସିକି ସେଇଆ ପଚାରୁଚି। କଣ କଇବ।
ବାପ ମାଆ କୋଉ ଛୁଆକୁ ଭଲ୍ ପାଆନ୍ତିନି କଇଲ? ସେମାନେ ଏତେ କଷ୍ଟରେ ଜନ୍ମ କରିଚନ୍ତି ନା ଆ ଆଉ ଭିତରେ ଜଣେ ଜଣେ ବାପା ମାଆ ଥାନ୍ତି ଭିତରେ ଭଲ୍ ପାଇବା ରଖନ୍ତି। ଉପରେ ସେଟା ଦେଖାନ୍ତିନି ଆଉ ଜଣେ ଜଣେ ଥାନ୍ତି ଦେଖେଇ ଦିଅନ୍ତୁ ଉ
ଆଜିକାଲି ପଡ ବଡ ପୁଅ ମାନେ କଣ ମାନୁଚନ୍ତି କି? ଆ ଗାଡି ଚଲେଇବୁନୁ ଘରେ ବସିବୁ କଅଁ କରିବୁ ହଁ।
ମାନୁନାଆନ୍ତି ନା ସେମାନେ।
ହଁ ବାପା ମାଆଙ୍କ କର୍ତବ୍ୟ ସେ କହିବେ। କିନ୍ତୁ ଯେତେବେଳେ ସିଏ ଗାଡି ଟା ଚଳୋଉଚି ସିଏ ବାପା ମାଙ୍କୁ କଷ୍ଟ କରିଚି। ହୁଁ। କିନ୍ତୁ ନାଇଁ ନାଇଁ ସେ ଗମେ ମେଣ୍ଟ ରେ ଯାଇଁକି ତାଙ୍କର ଇଲାଜ୍ ହୋଉଚି ଯେ କିନ୍ତୁ ତାଙ୍କର ସେଥିପାଇଁ ପା ତାଙ୍କର ତ ଗମେଣ୍ଟ ଇଲାଜ ହେଲା ନା। ହଁ ପୁଣି ତା ବା ପା ତାଙ୍କ ମାଆ ପୁଣି କାମ କରୁଚନ୍ତି ବାହାରେ ମାନେ ଘରେ ଘରେ କାମ କରନ୍ତି। ପା ତା ବାବା ହଉଛନ୍ତି ଡ୍ରାଇବର୍ ଫିର୍ ଭି ତାଙ୍କର ଗୋଟେ ମୁଣ୍ଡ କୁ ଇଏ ହଉନି ଇଏ ବଡ ପୁଅ ଆମେ ପାଠ ପଢିକି କିଛି କରିବୁ ବାଆ
କିଛି ନାହିଁ ଆରେ ସେମାନେ ନା ସେମାନେ କେବେ ସେମାନେ କେବେ ଚେତିବେନି।
ହଁ ପା। ସେ ଜମା ସେମ୍ତି ତାପ୍ ରେ ତାପରେ ତାଙ୍କ ଘରେ ବି କୋହୁଚନ୍ତି। ଯେତେବେଳେ ତାଙ୍କର ଟିକେ ଭଲ ଭାଲ ହେଇଯାଉଚି ତାଙ୍କ ଘରେ ତା ମାମା କହିବେ ଆମେ କହିବା କଥା କହୁଚୁ ଆମ ମୁହଁରେ ଜବାବ୍ ଦେଇକି ଗାଡି ନେଇକି ଯାଉଚୁ ହାରି ଠିକ୍ ଅଛି ହେଲା। କିନ୍ତୁ ଗଳିଲା ବେଳେ କଷ୍ଟ ଟା କାହାକୁ ହୋଉଚି ଛିଣ୍ଡୁଚି କାହାର ମାଂସ ଗୋଡେ ଛିଣ୍ଡୁଚି କାହାର? ତା ପରେ ବି ଜଣେ ଯଣେ ସୁଧୁରି ବନି ଯଦି ସେମ୍ ସ୍ପିଡ ରେ ଗାଡି ଚଲେଇବ ତାହେଲେ ଆମେ କଣ ଯେତେ ସ୍ଵର୍ଗରୁ ଠାକୁର ଆଇଲେ ବି କେହି କିଛି କହିଲେ ବି ସେ ଶୁଣିବନି।
ନାଁ।
ଆରେ ନିଜର ଏତେ କିଛି ହେଇ ତା ମାଂସ ଛିଡି ଯାଉଚି ସିଏ ଦେଖିକି ବି ସେ ଯଦି କିଛି ହଉନି ତାହେଲେ ଆଉ କଣ କରିବ? ହଁ ମାମା ମାମା ବା ହାତ ଟେକି ଦେଇଚନ୍ତି କହୁଚନ୍ତି ଯାହା ହବ ହବ ଆଉ।
ଆଉ ଯଦି ଆଉ ଛୁଆ ନ ଶୁଣିବ ବାପ ମା ହାତ ହିଁ ଟେକିଦବେ ଆଉ କଣ ଟା କରିପାରିବେ ସେ।
ହଉ ଏଗା ହଉ ମୁଁ ରଖୁଛି ତମେ ମତେ ନହେଲେ କଲ କର ଆଉଥରେ କଥା ହବା।
ହ ସେଇଟା ଯୋଉ କଟିବା ଆପେ ବା।
ଆପେ ଯେ ସିଏ ମତେ କହୁଥିଲେ ଜଣେ କି ଦଶ ହେଲେ କାଟିଦବ।
ସେ ଆପେ କଟିବ ସେ ମତେ କହିଛନ୍ତି।
ମୁଁ ବି ସେଇଆ କହୁଛି ତ ସିଏ ସାଢ଼େ ଏ ଏ ଏଗାର ପରେ ହେଲେ କଟେ ଯେ ମୁଁ ଜଣେ ଖାଲିି ଗୋଟେ ଦିଦି କହନ୍ତି କି କାଟିଦବ କାଟିଦବ ହଁ କଣ କଣ କର ଆଉ
ହଁ ମୁଁ ଆଉ କାହାକୁ କରିନି।
ଶା
ଆମର, ସେ କରିଥିବ ଆଉ
ଆଉ ତମ ରୋଷେଇ ମଟନ ତରକାରୀ କେମିତି ଆସେ କେମିତି ତିଆରି କରାହୁଏ ଆସେ ତମକୁ ସେଟା?
ଉଁ
ରୋଷେଇ କେମିତି ମଟନ ଫଟନ ହୁଏ ଆସେ ରୋଷେଇ ଫୋସେଇ ଆସେ?
ହଁ, ସବୁ ଆସେ ମତେ ସବୁ। ମତେ କେହି କିଛି ଶିଖେଇ ନାହାନ୍ତି, ମୋବାଇଲ ଫୋବାଇଲ ଦେଖେନି ମାନେ ଗୋଟେ ଆଇଡିଆ ଥାଏ ଦେଖ ଗୋଟେ ଜିନିଷ ଖାଇଲା ପରେ ଜାଣିପାରିବୁନି କଣ କଣ ପଡ଼ିଛି କଣ ନାହିଁ କୋଉର ଟେଷ୍ଟ ଆସୁଛି ସେମତି କେହି